ହାଲୋ କଣ କରୁଚନ୍ତି?
ଏଇଠି ରୋଷେଇ ସାରିକି ବାସନ ମାଜୁଥିଲି।
ଓହୋ, ଖାଇବା ପିଇବା ସରିଗଲାଣି ନା ସରିନି?
ନା, ନା ସରିଗଲାଣି ସାରିକି ଖାଇ ପିଇ ବାସନ ମାଜୁଥିଲି ଆଉ।
ଓହୋ, ଆପଣଙ୍କ ଘରେ ସମସ୍ତେ ଖାଇସାଇଲେଣି?
ହଁ ସମତେ ଖାଇସାଇଲେଣି। ତମେ ଖାଇସାଇଲଣି?
ହଁ ହଁ ଆମେ ଖାଇସାଇଲୁଣୁ। ତମେ କେ ମୁଁ ଖାଇଲି ରୁଟି ଆଉ ଭଜା ଆଉ ଆମ୍ବ ଥିଲା। ଖାଇଲୁ ଆଉ।
ଅଁ ହଁ ଅ ବଢ଼ିଆ ଆଉ ରାତିରେ ଆମ୍ବ ଖାଉଛନ୍ତି?
ରାତିରେ ରୁ ଟିରେ ଟିକେ ମତେ ଆମ୍ବ ଭଲ ଲାଗେ ମୋ ପୁଅ ବି ଅଛି ନାଁ ତାକୁ ଟିକେ ଆମ୍ବ ଭଲ ଲାଗେ। ଖାଇବାକୁ ହଁ ହଁ।
ବର୍ଷା ତ ବହୁତ ହଉଛି, ନାଁ?
ହଁ ହଁ ବର୍ଷା ହଉଚି ଆପଣ କୋଉଠି ରହୁଚନ୍ତି?
ଆମେ ଭୁବନେଶ୍ୱରରେ ରହୁଚୁ।
ହଁ ହଁ ବର୍ଷା ତ ବ ଭଉତ ହଉଚି ଏଠି ବି ଭୋଉତ ବର୍ଷା ହଉଚି। ଗାଧୁଆ ବେଳୁ ଲଗେଇଚି
ପ୍ରବଳ ବର୍ଷା ମାନେ ଟୋଟାଲି ଛାଡ଼ୁନି ବର୍ଷା।
ହଁ ହଁ ଛାଡ଼ୁନି ବର୍ଷା ଆଉ?
ଆଉ?
ଏଁ ଅ। ପୁରୀ ଯିବେନି ଆସୁଚି ଯୋ ଯୋଉ ରଥଯାତ୍ରା ଯିବେନି ପୁରୀ ବୁଲିବା ପାଇଁ?
ଭାବୁଚୁ ତ ଜଗାର କଣ ଇଚ୍ଛା କେଜାଣି ଜଗା ଯେଦି ଚାହିଁବ ତାହେଲେ ଯିବି ନିଶ୍ଚିନ୍ତ ଜଗା ଗ
ହଁ ହଁ ନାଁ ଜଗାର ଡୋରି ମାନେ ସବୁ ଠାକୁରକୁ କଣନା ମାନେ ପାଖକୁ ଯାଇ ହବ କିନ୍ତୁ ପୁରୀରେ ଡୋରି ଲାଗିଲେ ହିଁ ଯିବ ନାଁ?
ସତ ଏଇଟା ଯେଦି ଜଗନ୍ନାଥଙ୍କ ଡୋରି ନ ଲାଗିବ ତମେ ଯେତେ ସତ ଚେଷ୍ ଟା କଲେ ବି ତମେ ଯାଇପାରିବନି।
ସମସ୍ତେ ଏଇଟା କାରନ ଡୋରି ଟା କେବେ ଲାଗିବ ଆମେ ଯିବୁ ସେ ପ ରଥଯାତ୍ରା ହଉ କି ଖାଲି ଦିନରେ ବି ହଉ, ନାଁ?
ହଁ ସେଇ ଏକମାତ୍ର ସେଇ ଜାଗା ହିଁ ଚାହିଁଲେ ତମେ ଯାଇପାରିବ। ତମେ ଯେତେ ଚେଷ୍ଟା କଲେ ସେମିତି କିଛି ହବନେଇ। ଆଉ ସବୁ ଖାଇକି ତମର ଶୋଇଲେଣି?
ହଁ ହଁ ଆମ ପୁଅ ଆଉ ଶାଶୁ ଯାଇଁକିରି ଗଡ଼ୁଚନ୍ତି ଆଉ ମୁଁ ଏଇଠି ବସିଥିଲି। ମୁଁ କହିଲି କଥା ହେଇଯିବା ଟିକେ ଆଉ।
ଅଁ ହ ଆ ତମ ଭଲ ହେଲା ଗୋଡ଼ ଟିକେ ଫ୍ୟାକ୍ଚର୍ କମିଲା।
ହଁ ହଁ ଗୋଡ଼ଟା ମୋର ଅଁ ଫ୍ୟାକ୍ଚର୍ କମିଲା ଆଜି ଟିକେ ଏପଟ ସେପଟ ବେଶୀ ହେଇଯାଇଚି ତ ସେଇ ଥିପାଇଁ ଟିକେ ବ ଦ ଫୁଲି ଯାଉଚି ଟିକେ ଟିକେ ଫେର୍ ରାତିରେ କମିଯିବ ଫେର୍ ସକାଳେ ଟିକେ ଏପଟ ସେପଟ ହେଲେ ଫୁଲିଯିବ।
କଣ କରିବା ଏମିତି ହେଇଯାଇଚି ଆଉ।
ହଁ ହଁ। ଆଉ ଆପଣ କୋଉଠିକି ଯାଇଚନ୍ତି ବାହାରୁକୁ ବୁଲିବାକୁ ଯାଇଚନ୍ତି କେବେ?
ହଁ ସ୍ଵାମୀ ସ୍ଵାମୀଙ୍କର ପାସ୍ ମିଳେ ତ। ଅଁ ଟିକେ ଯାଇଥିଲି ହରିଦ୍ୱାର ଯାଇଥିଲି ଉଁ ବଦ୍ରି ଇ ଯୋଉ ଯୋଉ ରାଜସ୍ଥାନ ଯାଇଥିଲି। ଅ ଶିରିଡ଼ି ଯାଇଥିଲି। ଆଉ ଆଉ ବହୁତ ଜାଗା ବୁଲିବାକୁ ଯାଇଚି ଆଉ। ଏବେ ଉଟେ ଛୁଆ ଟିକେ ଯାଇପାରୁନି ଆଉ ଛୋଟ
ଆପଣ ଗଲେ ମାନେ ଶିରିଡ଼ି ଯୋଉ ଆପଣ ଯାଇଥିଲେ ମାନେ ତିନି ଚାରି ଜାଗା କଲେ ନା ମାନେ କେମିତି ଗଲେ ମାନେ କେତେ ଦିନି ରହିଲେ ନା ଏମିତି
ନାଁ ନାଁ ଫାଷ୍ଟେ ବାହାଘର ଉପରେ ତ ଯାଇଥିଲୁ ଟିକେ ହଁ, ବାହାଘର ହେଲା ଜାନୁଆରୀରେ ମୁଁ ଯାଇଥିଲି ଜୁନ ମାସରେ, ହରିଦ୍ୱାର ଠାକୁରଙ୍କୁ ଦର୍ଶନ କରିବାକୁ। ହେଲା, ଆମକୁ ଆମ ଶାଶୁ ଶ୍ଵଶୁର କହିଲେ କି ପୁଅବୋହୁକୁ ନେଇକି ତୀର୍ଥ କରେଇ ଦେଇକି ଆଣିିବା, ଫାଷ୍ଟ ବାରେ ଲୋକ ହନିମୁନ ରେ ଯାନ୍ତି, ଆମେ କିନ୍ତୁ ଯାଇ ଠାକୁରଙ୍କୁ ଦର୍ଶନ
ହଁ, ହଁ, ଆପଣ, ଆଉ ଆପଣଙ୍କ ସ୍ଵାମୀ ଦି ଜଣ ନା।
ହଁ, ଶାଶୁ ଶ୍ୱଶୁର ଚାରି ଜଣ ଯାଇଥିଲୁ, ଆଉ ନଣନ୍ଦ, ନଣନ୍ଦ ବାହା ହେଇ ନଥିଲେ। ମୋ ବାହାଘର ଦେଢ଼ ବର୍ଷ ପରେ ନଣନ୍ଦ ବାହା ହେଲେ, ତାପରେ ସିଏ ସବୁ ପାଞ୍ଚ ଜଣ ଯାକ ଯାଇଥିଲୁ, କିନ୍ତୁ ସି ସବୁ ପର୍ସନାଲ ହୋଟେଲ ନେଇଥିଲୁ, ଯେହେତୁ ଆମର ରେ ଶ୍ୱଶୁର ବି ସର୍ଭିସ କରନ୍ତି, ହଜବେଣ୍ଡ ବି, ତାଙ୍କୁ ସବୁ କ୍ୱାଟର୍ ମିଳିଥିଲା, ଯୋଉ
ହଁ ହଁ, ହଁ ହଁ, ତ ହୋଲି ଡେ ପ୍ୟାକ୍ ମିଳିଥିଲା ତାଙ୍କୁ ନା?
ହଁ, ହଁ ସେ ନାଇଁ, ଆମର ଇଏ ତରଫରୁ ମିଳେ। ହୋଲି ଡେ, ଆମେ ସେଠି ରହିଥିଲୁ। ହରିଦ୍ୱାରରେ ସେଇଠି ଯୋଉ ଗଙ୍ଗା ନଦୀ ଜାଣିଥିବେ ଯୋଉ, ବଡ ଅଛି ଗଙ୍ଗା ନ, ସେଠି ସବୁ ଗାଧୁଆ ପାଧୁଆ ସେଠି କରଉଁ। ଗଙ୍ଗା ଆଳତି, ଏବେ ତ ହହୁତ ଆହୁରି ଆମେ ସେତିକି ବେଳେ ଯାଇଥିଲୁ, ଦିଇ ହଜାର ଚଉଦ ମସିହାରେ।
ହଁ ହଁ ହଁ ହଁ ହଁ।
ଏବେ ତ ତାର ବହୁତ ଡେଭଲପମେଣ୍ଟ କରିଗଲାଣି, ଆହୁରି ଆଳତି ଫାଳତି ବହୁତ ଇଏହଉଛି, ସେ ସେତିକିବେଳୁ ନର୍ମାଲ ଆଳତୀ ହଉଥିଲା ଆମେ ଦେଖିଛୁ ସେଇଟା, ଆଉ ସେଠି ଗାଧେଇଚୁ ଚେନ୍ ଧରିକି ଗାଧାନ୍ତି, କାରଣ- ବହୁତ ଜୋରରେ ସୁଅ ଆସେ ନା ଭାସି ବାସି ଯାଆନ୍ତି। ଆଉ ସିଆଡେ ଯାଇଥିଲୁ, ମଶ୍ରୀ ଯାଇଥିଲୁ, ଡେରାଡୁନ ଯାଇଥିଲୁ। ହଁ, ସେଠୁ ବହୁତ ଏରିଆ ବୁଲିକି ଆସିଥିଲୁ, ତାପରେ କିଛି ଦିନ ଗଲା ପରେ ଶିରିଡି ଗଲୁ। ସାଇବାବାଙ୍କୁ ଦର୍ଶନ କରିବାକୁ, ସେଠି ଚାର ତିନି ଖଣ୍ଡେ ସେମିତି ହଲିଡ଼ଙ୍ଗ ରେ ରହିଥିଲୁ, ତାପରେ ପୁଣି କିଛି କିଛି ଦିନ ଗଲା ପରେ, ରାଜସ୍ଥାନ ଯାଇଥିଲୁ।
ହଁ, ଫେରେ ଗଲେ କେମିତି? ଗଲେ କେମିତି? ଟ୍ରେନ ରେ ଗଲେ।
ହଁ, ଆସ ଆମ ପାସ ମିଳେ ଟ୍ରେନରେ, ଟ୍ରେନରେ ଯାଉ।
ହଁ ହଁ।
ଆଉ ରାଜସ୍ଥାନ ଯୋଉ ସେଟା ବଢିଆ, ଚୁଡ଼ି ମହଲ ଗୋଟେ ଅଛି। ଓନ୍ଲି ଚୁଡ଼ି, ଯେତେ ଭେରାଇଟି ଚୁଡ଼ି ଫୁଡି ତମେ କିଣି ପାରିବ, ପୁରା ମହଲଟାରେ, ବଡ ମହଲ ଖାଲି ଚୁଡ଼ି। ମାନେ ତମେ କଣ ଆଣିବ କଣ ନାହିଁ ଜାଣିପାରିବନି, ମାନେ ଯୁଆଡେ ବୁଡିବ ଖାଲି ଚୁଲି, ଚୁଡ଼ି ହେଲା। ହଁ, ତମେ ଯେମିତି ଗୋଟେ ଡ୍ରେସ ଦଉ ମଲ ରେ ପସିଗଲେ କେମିତି ଲାଗେ? ସେ ଗୋଟେ ଖାଲି ଚୁଡି ମଲରେ ବସିଯିବ। ସେ ଖାଲି ଚବ, ଓନ୍ଲି ଚୁୁଡ଼ି, ମାନେ ଚୁଡ଼ି ମାନେ ସବୁ ଭେରାଇଟିର, ଆଉ ଷ୍ଟାର୍ଟିଙ୍ଗି ଫାଇଭି ହଣ୍ଡ୍ରେଡ ଏଭବ।
ହଁ, ବାପଲୋ ଏତେରେଟେ?
ହଁ, ମୁଁ ଦିହଳ ଆଣିଥିଲି, ବେଶୀ ଆଣି ନଥିଲି, ଯେହେତୁ ଏତେ ଏତେ ରେଟ। ଆଉ ସିଏ ସେମିତି ପଡିଥିବ, ଆଜି ପର୍ଯ୍ୟନ୍ତ ବି ମୁଁ ସେଇ ଚୁଡ଼ି ଟା, ଯୋଉ ପାର୍ଟି ଫଙ୍କସନ ରେ ମ୍ୟାଚିଂ କରି ପିନ୍ଧିକି ଯାଏ, ତାର ଗୋଟେ ବି ଷ୍ଟୋନ୍ ଖସୁନି। ହେଲା, ଆଉ ପଇସା, ହଁ ସବୁ ମୋତିଫୋତି, ରାଜସ୍ଥାନୀ କାମ ଜାଣିଥିବେ? କୁନ୍ଦନ, ମୋତି ସବୁ କାମ ହେଇଥିବ, ହଁ। ଆଉ, ସେ ସିନା ପଇସା ନିଅନ୍ତି, ଜିନିଷ ବି ସେମତି ଭଲ ପଡେ ହେଲା।
ହଁ ହଁ, ଆଉ ଜିନିଷ ଟା ପାଇଁ ହିଁ ପଇସା ନିଅନ୍ତି ଆଉ।
ହଁ, ଆଉ ସିଆଡେ ଯାଇଥିଲୁ। ସେତିକି, ଆଉ ତ ଯୁଆଡେ ଚାହୁଁବି ବୁଲିବାକୁ ଛୋଟ ଛୁଆ, ତାପରେ ଛୁଆ ହେ ବେବି ହେଲା, ବେବି ହେଲା ପରେ ଆଉ ଏତେ ଯାଇହଉନି। ସେ ଛୁଆ ହେଲା, ଛୁଆ ହେଲା ପରେ ତାପରେ ମାସେ ଦି ମାସେ ଛୋଟ ଛୁଆକୁ ବର୍ଷେ ଦି ବର୍ଷ ନବନି। ଚାରି ବର୍ଷ ଆଡିକି ନବନି, ତାପରେ, ତାପରେ ଛୁଆର ପାଠ ପଢା ୱାନ୍ସ ଆଡମିସନ ହେଇଗଲା ଟିକି ଛୁଆଟା, ଚଗଲା ବଗଲା କୁଆଡେ ଚାଲଯିବ, ଚାଲିକି ପଳେଇବ, କୁଆଡେ କିଏ ଧରିବ, ସେ ଗଲୁନୁ। ତାପରେ ଏବେ ଯେମିତି ଛୁଆ ବଡ ହେଲା ତାପରେ ପାଠ ପଢା ବଢିଲା ଆଉ ଟୋଟାଲ ଯିଆ ହଉନି ପାରୁନ
ଆଉ ଇଚ୍ଛା ବି ହବନି ଯିବାକୁ ଯେତେବେଳେ ପି ହଁ ହଁ।
ଆମର ଯେତେବେଳେ ଛୁଆ ନଥିଲା ଆମର ମନ ହଉଥିଲା ସେବେ ଛୁଆ ହେଲା ପରଠୁ ମ ଦୁନିଆରେ କୋଉଠି କୁ ବି ଡାକୁୁଛନ୍ତି ଆଉ ଯିଆକୁ ଇଚ୍ଛା ହଉନି। ହୋଲି ମୋ ଘରକୁ ଟିକେ ଯାଏ ଭଲ ପାଏ ଆଉ ପୁରୀ ଆମ ଯେହେତୁ ଆମ ବାପ ଘର ପୁରୀ ଜଗନ୍ନାଥ ସେ ବିଚ ଟା ଜିଆଗା ଏଇଟା ମତେ ଭଲ ଲାଗେ ଆଉ କୌଣସି ଜାଗା ମତେ ଭଲ ଲାଗେନି ଯିବାକୁ।
ହଁ ଯୋଉ ରାଜସ୍ଥାନ କୁ ଆପଣ ଯାଇଥିଲେ ରାଜସ୍ଥାନରେ କଣ ଖାଲି ଚୁଡି ଆଣିଲେ ନା ଆଉ ଡ୍ରେସ ଫେସ୍ କିଛି ଶସ୍ତା ଥିଲା?
ଦେକାନରେ ସବୁ ଭଲ ଭଲ ପର୍ସ ଭାନିଟି ଆଣିଥିଲି ଆଉ ଯୋଉ ସବୁ ମ ହଁ ଆଉ ସବୁ ଯୋଉ ଲାଙ୍ଗା ନାଇଁ ସ୍କ ଯୋଉ ସ୍କଟ ର ଟପ୍ ହ ମୋର ଗୋଟେ ଦିଦି ପାଇଁ ଆଣିଥିଲି ଆଉ ମେହେନ୍ଦୀ ସେଠି ବହୁତ ଭଲ ମେହେନ୍ଦୀ ମିଳେ ଆଉ ମେହେନ୍ଦୀ ଟା ବହୁତ ଭଲ କଲର ବି ଆସେ। ଆମ ଓଡିଶାର ଯେମିତି ମେହେନ୍ଦୀ ଟା କଲର ଆସେ ସେମିତି ଆସିବନି ଯେହେତୁ ସେଠାକାର ମେହେନ୍ଦୀ ପିଓର ପୁରା ଓରିଜିନାଲ ମିଳେ ସେଠିକା ମେହେନ୍ଦି ଲଗେଇବ ତମର ପୁରା ହାତର ଗୋଟ ଅଲଗା ୟୁନିକ୍ ଡିଜାଇନ ମାନେ ରେ କଲର ଟା ହିଁ ଆସେ ୟଆଡେ ତାହେଲେ ଗୋଟେ ଗୋଟେ ବ୍ଲାକ୍ ଆସିବ କଣ ସିଏ କଣ ପୁରା ପୁରା ରେଡ୍ ପୁରା ଗୋଲାପ ଫୁଲ ର କଲର ଯେମିତି ସେମିତି ଆସିବ। ହାତଟା ହେଲା ମେହେନ୍ଦୀ ଆଠ ଦଶ ବାରଟା ଖଣ୍ଡେ ଆଣିଥିଲି ଏରି ଆଉ ମୋତିର ଚପଲ ଆଣିଥିଲି ମୋତି ଲାଗିଥିବ ଚପଲ ସାରା ଗୋଟେ ସୁ ଆଣିଥିଲି ହଁ ଖାଲି ଓଲି ମୋତି ଲାଗିଥିବ। ଆଉ ରାଜସ୍ଥାନ ର ଯୋଉ ଚୁଡି ଯୋଉ ମୋଟା ମୋଟା ଟାଇପ ର କୁନ୍ଦନ ଲାଗିଥିବ ସେ ଯୋଉ ଚୁଡି ସେଟ୍ ଚୁଡ ଆଣିଥିଲି ମୋର ଆଣିଥିଲି ବି ଯେହେତୁ ମ୍ୟାରେଜ୍ ପର୍ସନ୍ ମୁଁ କାଚ ଚୁଡି ଆଣିଥିଲି ଯୋଉ ମାନେ ବ୍ୟାଚଲର ଭଉଣୀ ଅଛନ୍ତି ତାଙ୍କ ପାଇଁ ମୋଟା ମ ଟା ସବୁ ଚୁଡ଼ି ଡିଜାଇନ୍ ଆଣିଥିଲି। ଆଉ ରାଜସ୍ଥାନୀ ପର୍ସ ଆଣିଥିଲି ରାଜସ୍ଥାନୀ ଚୁନି ଆଣିଥିଲି। ସେତିକି ଆଣିଥିଲି ଆଉ ଶାଢୀ ହଁ ରାଜସ୍ଥାନୀ ଗୁଜୁରାତି ପ୍ରିଣ୍ଟ୍ ଶାଢୀ ଆଣିଥିଲି। କଣା
ହଁ ହଁ ହଁ ସେ ସେଠି ନୂଆ ନୂଆ ଜିନିଷ ଆଉ ଆମ ଓଡିଶା ଠାରୁ ସେଠି ଅଲଗା ଜିନିଷ ସେଇ ଏ ଆପଣ ନେଇ ଆସିଲେ ଆଉ
ବା ସେତିବଳେ ଆମ ଦିଇ ହଜାର ଚଉଦ ମସିହା କଥା ମୁଁ କହୁଛି ଆଉ ସେତେବେଳେ ତ ମାନେ ଏତେ ବି ସବୁ ରେଟ୍ ହେଇନଥିଲା ଏବେ ଯେମତି ଦିନକୁ ଦିନ ରେଟ୍ ବଢିଯାଉଛି।
ଏବେ ଏବେ ସେଇ ଚୁଡ଼ି ସେଇ ଚୁଡି ଏବେ ପନ୍ଦର ଶହ ଦି ହଜାର ଟନ ରହିବ। ଟିକେ ଚେଞ୍ଚ୍ ହେଇଥିବ ତା ଷ୍ଟୋନ ର କାମ
ଓହୋ ହଁ ମାନେ ମୁଁ ଯେ ଚଉଦ ମାନେ ତେର, ବାର, ତେର ବର୍ଷ ତଳର କଥା କହୁଛି। ମୋ ବାହାଘର ମ୍ୟାରେଜ ଏବେ ତ ଆହୁରି ଲେଟ୍ ହେଇଯିବଣି ସେତେବେଳେ ମୁଁ କିନ୍ତୁ ଆମେ ଆ ସେଠି ବୁଲିଥିଲୁ ଯେତିକି ମାନେ ବୁଲିଥିଲୁ ଯେତିକି ସୁନ୍ଦର ସୁନ୍ଦର ଜାଗା ଆଉ ସବୁ ପିସଫୁଲ ଜାଗା ହେଲା। ଆଉ ଭଲ ଲାଗୁଥିଲା ରାଜସ୍ଥାନରେ ଏମିତି କୌଣସି ଜାଗାକୁ ଯିବ ତମକୁ ଭଲ ଲାଗିବନି ବୋଲି ମାନେ ନାହିଁ ଆଉ ମରୁଭୂମି ତ ଜାଣିଥିବେ ଯୋଉ ହଁ ମୋର ଜେମିତି ଜାଣିଥିଲି ଯୋଉ ବାଲି ଥିବ ଯୋଉ ଓଟ ପର
ହଁ ଆପଣ ବସିଛନ୍ତି ଓଟ ଉପରେ ବସିଛନ୍ତି ତା ବାଲି ଭିତରେ?
ନା ମୁଁ ଟିକେ ବାଲିରେ ଚାଲିଛି ଉଟିରେ ବସିନି କିନ୍ତୁ ସେ ଏରିଆର ଯେତେବେଳେ ପଵ ହ ପବନ ଫବନ ହବ ବହୁତ ଭୟ ଲାଗେ ଖାଲି ବାଲି ଉଡିବ।
ହଁ ହଁ ଆପଣ ଯୋଉ ଚାଲିଲେ ସେ ଯୋଉ ଡ୍ରେସ୍ ଯୋଉ ପିନ୍ଧିବା ଲାଙ୍ଘା ଭଳିଆ ଯୋଉ ଓନି ଯୋଉ କାମ ହେଇଥିବ ନା ଝୁ କାମ ମୁଣ୍ଡ ସେଇ ଡ୍ରେସ୍ ପିନ୍ଧିକି ନାଚିଲି ଚାଲିଲେ ନା କଣ?
ନାଇଁ ମୁଁ ଶାଶୁ ଘରକୁ ଯାଇଥିଲି ତ ଶାଢୀ ପିନ୍ଧିଥିଲି କିନ୍ତୁ ଆଣି ଥିଲି କଉଡି ପୋଉଡି ସବୁ ଓଳିଥିବ ଆଣିଥିଲି ଘର ପାଇଁ ସାମାନ୍। କିନ୍ତୁ ମୁଁ ନିଜେ ସେଠି ଶାଢୀ ପିନ୍ଧିକି ବୁଲିଚି ଯେହେତୁ ମ ଶାଶୁ, ଶଶୁର ଥିଲେ।
ଶାଶୁ ଶାଶୁ ରେ ଥିଲେ ଆଉ ପିନ୍ଧି ହବନି। ଏଇ ଏକୁଟିଆ ରହିଥିଲେ ଆପଣ କଣ ପିନ୍ଧିକି ବୁଲିଥାନ୍ତେ।
ହଁ ଯେହେତୁ ନୂଆ ବାହାଘର ହେଇଥିଲା ନା। ନାଇଁ ଏବେ ବି ମୋ ଶାଢୀ ପିନ୍ଧେ କିନ୍ତୁ ଶାଶୁ ଶଶୁରଙ୍କ ସାମ୍ନା ରେ ପିନ୍ଧେନି। ଡ୍ରେସ୍ ଶାଶୁୁ ଶଶୁର ନଥିଲା ବେଳେ ପିନ୍ଧେ। କୁଆଡେ ବୁଲିବାକୁ ଯଦି ସେ ଟୁର୍ ରେ ଯାଆନ୍ତି। ନହେଲେ ମୁଁ ସବୁବେଳେ ଘରେ ଏବେ ବି ମୁଁ ଶାଢୀ ପିନ୍ଧେ।
ଏବେ ଶାଶୁ ଶ୍ୱଶୁର ଅଛନ୍ତି ନା?
ହଁ ଶାଶୁ ଶଶୁର ମୁଁ ପୁଅ ବାବ୍ ହଜବେଣ୍ଟେ ବାହାରେ ରୁହନ୍ତି। ହୁଁ ବାହାରେ ଅଛନ୍ତି ଏବେ ଆମେ ଏଠି ଚଳୁଚୁ। ମୋରୋ ପୁଅ ଆଉ ଶାଶୁ ଶଶୁର ରହିଚୁ।
ହଁ ହଁ ବାହାର ବୁଲିବା ଟାଇମ ଟିକେ ଅଲଗା।
ହଁ ଗୋଟେ ଜିନିଷ ଛୁଆ ପିଲା ହେଲା ପରେ ଆଉ ଇଚ୍ଛା ହୁଏନି।
ଇଛା ହବନି ପିଲା ହେଲା ଏଳୁକୁ ପିଆର ପିଲାର ଧନ୍ଦା କରୁ କରୁ ତ ଟାଇମ ଯିବ। ଆଉ ପିଲାକୁ ନେଇକି ହଁହଁ। ପିଲାର କଣ ସିଏ ଖାଇବ ପିଇବ ଫେରେ ଝାଡା ଯିବ। ଛୋଟ ଛୁଆ ନା।
ନାଇଁ ତମେ ଯେ ତାକୁ ବାହାର କୁ ନବ ନା ତା ତବ ମାନେ ଇଏ ତବିୟତ ମାନେ ତା ଦିହ ବି ବିଗିଡିଯିବ। କାହିଁକି? ତମେ ଯୋଉଟି ଟାଇମ ଟେବୁଲ ଦଉଥବ ବାହାର ଜାଗାରେ ତମେ ତାକୁ ଟାଇମ ଟେବୁଲ ଦେଇପାରିବନି। କୋଉଠି ପାଣି ଇମଫେକ୍ସନ କଲା। କୋଉଠି ତାର ଖାଇବା ଫୁଡୁ ଭଲ ଲ ରହିଲାନି ଦିହ ମୁଣ୍ଡ କଁ ହେଲା ଯଦି ଝାଡା ଝାଡା ହେଲା ବାହାର ଜାଗାରେ ହଜାର ଥର ହଗୁଥବ କୋଉଠି ହ - ହଗିସ ଚେଞ୍ଜ କରିବ। ଇଏ ସବୁ ମାନେ ଏ ଡାଇପର ନେଇଥାଅ ଇଏ କର ଯେମତି ସେୟା। ଆଉ ଏବେ ଛୁଆ ବଡ ହେଲେ ବି ଛୁଆର ଖାଦ୍ୟ ଅନୁସାରେନା ବାହାରେ ତ ଯେତେହେଲେ ଦଉ ଚଗଲା ପୁଅ ପିଲା ଜାନଥବ ଯାହା ହେଲେ ଟିକେ ଚଗଲା ରଇବ। ତମେ ଧର ଗୋଟେ କୋଉଠି ଦେଖୁଚ ସିଏ ଦୌଡି ପଳେଇବେ ବାହାର ଜାଗା କେମିତି ଛୁଆ କୁଆଡେ ମିସ ଙ୍ଗ ହେଇଗଲା ଖୋଜିବାକୁ ବି ତମେ ସେଠି ତମ ଜୀବନ ଖୋଜିବ ତ ତମର ଅଧା ହାଟ ଗଳି ପଡୁଥବ ବୋଧେ ତଳୁକୁ। ତେଣୁ ମୁଁ ସବୁ ପେସର ନବାକୁ ଚାହେଁନି। ମୁଁ ଟୋଟାଲ ମୋ ଲାଇଫରେ ମୁଁ ଯ ଯେ ତିକି ବୋଧେ ନବୁଲିବି ପଛେ କିନ୍ତ ମୁଁ ଶାନ୍ତିରେହେ ମୁଁ ଏଇ ଯୋଉ ଟେନସନ ନେଇକି ଯୋଉ ବିକ ଳେଇ ହେଇକି ବୁଲିବାକୁ ଭଲ ପାଏନି। ଖା ଓଡିଶା ବାହାରକୁ ଛୋ ଛୁଆକୁ ନେଇକି ଯିବାକୁ ଭଲ ଲାଗେନି ସତ କଥା।
ହଁ ହଁ ଛୁଆ ଏଇ ଏଇଠି ଦେଖୁନାଆନ୍ତି ଓଡିଶା ଭିତରେ ଏଇ ଯୋଉ ମଲ ଫଲ ଗଲା ବେଳୁକୁ ପିଲା ତାଙ୍କର ହାଉ ମୋ ପୁଅ ତ ହାତ ମୋର ଛାଡି ଦେଇକି ବୁଲୁଚି। ମୁଁ ଆଉ କିଣିବି କଣ କୋଉ ଜିନିଷ ସିଏ ତାର ହାତ ଛାଡିଦବ ମୋର।
ସେଇ ଗୋଟିଏ ତ ଭୟ ନା ତମେ ସିନା ଏଇଠି ହଁ ଓଡିଆ ର କଥା ହେଇଯିବ କି କୋଉ ଜାଗା ଦେଖିଚ ପ- ପଳେଇବ ତର ତର ହେଇକି। ୱାନ୍ସ ଭାବିଲେ ଯଦି ବାହାର ଜାଗାରେ କାହାକୁ ଚିହ୍ନା ନାଇଁ ଜଣା ନାଇଁ
କୋଉଠି ଖୋଜିବୁ ପିଲାକୁ?
ଯିବ ତମେ ସବୁ ହିନ୍ଦୀରେ ପୁଣି ସବୁ ଟକିଂ କରିଅ ଆମେ ଯେହେତୁ ରହୁଚେ ଏଇଠି ସବୁବେଳେ ତାମାନେ ତ ଫ୍ଲୁଏଣ୍ଟ ହିନ୍ଦୀଟା ହଠାତ୍ ବାହାରିବନି ହବ କିନ୍ତୁ ଯାହା ହେଲେ ବି ଗୋଟେ ଲାଗିବ। ଯେମତି ଡେଲି ସେମାନଙ୍କ କଥା ଆଉ ଆମ ଭିତେରେ ଡିଫରେନ୍ସ ଆସିବନି କି? ଯାହାେଲେ ଟିକେ ଆସିବ। ତମେ ଏମତି ବିକଳ ହେଇ ଖୋଜିଲା ବେଳକୁ ପାଉନ ତ ସିଏ କଷ୍ଟ ଅପେକ୍ଷା ନ
ହୁଁ ହଁ ସିଏ ତ ବହୁତ କଷ ଟ, ମୁଣ୍ଡରେ କଣ କଣ ପଶିବ ମୋ ପିଲାଟା କୁଆଡେ ଗଲା ଆଉ
ଆଉ?
କୋଉଠି ଖୋଜିବି ଆଉ ବୁଲିବା ଆଉ ଟିକେ ପିଲା ବଡ ହେଇଯିବେ ସେକିଛି ନା
ହଁଅଁ। ଆଁ କଣ ବୁଲାର ମିଳୁଚି କଣ ବୁଲା ପାଇଁ ଯଦି ତମେ ଏତେ ଟେନସନ୍ ନବ ମୁଁ ଭାବେ ସେଇଆ ଯିଏ ତାର ପାଇଁ ବୁଲୁଛନ୍ତି ବୁଲନ୍ତୁ। ମୁଁ ସେଥିପାଇଁ କିଏ ବୁଲିଲେବି ମୁଁ ମନ ଦୁଖ କରେନି ମୋ ସାଙ୍ଗ ଫ୍ରେଣ୍ଡ ମାନେ ବୁଲ କି ମୁମନ ଦୁଃଖ ଭାଇ ଯିଏ ତାର ଷ୍ଟ୍ରେସ୍ ନେଇକି ସମ୍ଭଳିି ପାରିବ ସିଏ ବୁଲୁ ମୋର ଆଠୁ ତାଠୁ ଦେ